ହାଲୋ ହଁ କୁହ
ହୁଁ କୁହ
ମୁଁ ଟିକେ ଡୋର ଟା ଦଉଥିଲି ତ ସେଇ ଥିଲା କି ଟିକେ ଲେଟ୍ ହେଲା ଉଠେଇବା ରିସିଭ କରିବା
ହୁଁ।
କୁହ
ହ କିଛି
ନାଇଁ ମୁଁ ଏଇ ଖାଇକି ଶୋଇଥିଲି ଶୋଇକି ଉଠିକି ଆଁ ବସ୍ ଆ ଶଛି ଆଉ ଛାତ ଉପରେ
ଆମେ କଣ ଖାଇଛୁ ଆଜି
ମୁଁ ଆଜି ଖାଇଛି ଭାତ ଟିକେ ଜଣେ ଆମର ଭାଇ ଘର ପାଖରେ ଜଣେ ଭାଇଙ୍କର ଟିକେ ଆଜି ଦୁର୍ଘଟଣା ହେଇଛି ତ ଆଉ ସେଥିଲାଗି ଏତେ କିଛି ମାନେ ରୋଷେଇ ହେଇନଥିଲା ଖାଲି ଭାତ ହେଇଥିଲା ଡାଲି ହେଇଥିଲା ଆଉ ପୋଟଳ କଷା ହେଇଥିଲା
କୋହୁ ଗାଡ଼ି ଏକ୍ସିଡେଣ୍ଟ ହେଛି
ହୁଁ ହଁ
ବଝଲା ଆଉ ତମେ କଣ ଖାଇଛ
ମୁଁ ପଖାଳ ଥିଲି ମୁଁ ପଖାଳ ଖଇଛ
ଓହୋ ତମ ଭଏସ ଟା ଏତେ ସ୍ଲୋ ଆସୁଛି,
ମ ସ୍ଲୋରେ ମ ମୁଁ କଥା ହେଲେ ମୋ ଭଏସ ଟା ଯେମିତି ସ୍ଲୋଇ ସୁଭେ ମ ଜାଣିନି କଣ ପାଇଁ
ଓହୋ ଓ ହୋ କୁହ
ମତେ ସମସ୍ତେ କୁହନ୍ତି ତୁ ଏତେ ସ୍ଲୋ ରେ କାହିଁ କହୁଛୁ ମୁଁ କ ମୁଁ କହୁଛି ତ ରେ ଚିଲେ କି ଯଦି ନସ ଧିକ ମୁଁ ଆଉ କଣ କରିବି
ଓ ହୋ ଏମିତି କଥା ତାହେଲେ
ଯେତେବେଳେ ଟୁଉସନ ଯାଉଥିଲି ସାର୍ ମତେ କ୍ୱାଶ୍ଚିନ୍ ପଚାରିଲେ ମୁଁ ତା ଅଂଶର ଦେଲି ଅଂଶର ଦେଲାପରେ ବି ସାର୍ କନୁକ୍ ଶୁଭିଲାନି ଆଗକୁ ପଚାରଛନ୍ତି ହେଇ ସେ କଣ କହୁଛି ତାକୁ ପଚେଇଛନ୍ତି ହେଇ ସେ କଣ କହୁଛି ସାର୍ ମୁ କ ସେ ଆନ୍ସର କହିଲେ ମତେ ପଚାରିଲେ ମା ତୁ ଆନ୍ସର କହିଲୁ ମୁଁ କହିଲି ଆଜ୍ଞା ସାର୍ ମ ଟିକେ ଜୋସ ରେ କହୁନୁ ଖାଇକି ଆସିନୁ କିଏ ମୁଁ କହିଲି ଆଜ୍ଞା ସାର୍ ଖାଇକି ଆସିଛି ହେଲେଉ କହୁନୁ ମୁଁ କହିଲି ସାର୍ ମୋ ବା କହୁ ଯ ଆପଣଙ୍କୁ ଶୁଭୁନି ମୁହଁ କଣ କରିବି ମୁଁ ଏତୋସରେ କହୁଛି
କେମିତି ହେଇଯାଉଛି ସ୍ଲୋ ଆଉ ପୁରା ଧୀରେ ଧୀରେ ଶୁଭୁଛି
ଓ ହୋ ଏବେ ଠିକ ଶୁଭୁଛି ତ
ହଁ ଏବେ ଠିକ ଠାକ୍ ସୁବିଲା
ଓ କୁହ
ଆଉ ସବୁ କଣ ପ୍ଲାନି କରିଛି ମତେ ନା ମତେିକେ ଟିକେ ବେଶୀ ଗୀତ ଶୁଣିବାକୁ ବହୁତ ଭଲ ଲାଗେ ଆଉ ଗୀତ ଶୁଣିବାକୁ ମାନେ ଯାହାବି ହେଲେ କାନରେ ଟିକେ ଇୟର ଫୋନ ଲଗେଇକି ମାନେ ପୁରା ହାଇ ଭଲ୍ୟୁମ ରେ ଶୁଣିବାକୁ ବହୁତ ଭଲ ଲାଗେ ଆଉ କେତେବେଳେ କେମିତି ଇଚଛା ହେଲେ ଘର ସଫାସଫି କରିବାକୁ ବହୁତ ଭଲ ଲାଗେ
ହୁଁ ବି କେତେବେଳେ କେମିତି ମୋର ହଉଛି ମତେ ବହି ପଢିବାକୁ ବହୁତ ଭଲ ଲାଗେ ନୂଆ ନୂଆ ଗପ କହି ଆଉ ବୁଲ୍ ବୁଲିବାକୁ ଭଲ ଲାଗେ ନ ଯେମିତି ବହୁତ ଦୂର ଦୂର ଜାଗାକୁ ଯିବାକୁ ଭଲ ଲାଗେ ଗାଡିରେ।
ସେଟା କାହାର ଇଚ୍ଛା ନଥାଏ ବୁଲିବାକୁ ବହୁତ ଦୂରକୁ ଯିବାକୁ।
ନା ବହୁତ ପିଲା ଅ ଅଛନ୍ତି ସାଙ୍ଗ ହେ ଆମେ ଯିବୁନୁ ଭଲ ଲାଗୁନି ଖରା ହଉଛି। ଗରମ ହଉଛି ଶୀତ ହଉଛି ବର୍ଷା ହଉଛି ସେ ବହୁତ ରୋଲ୍ କାଢନ୍ତି ହେ ଆମକୁ ଭଲ ଲାଗେନି ବୁଲିବାକୁ ଆମେ ଘରେ ରହିବା ମତ କିନ୍ତୁ ମ ମତେ ଭଲ ଲାଗେନି ଘରେ ରହିବାକୁ। ଆ ମୁଁ ମାନେ ମତେ ଘରେ ରେ ରହିବାକୁ ଭଲ ଲାଗେନି କିନ୍ତୁ ମୁଁ ଘରେ ହିଁ ସଦାବେଳେ ବାହାରକୁ ଯାଇ ପାରୁନି ଆଉ ଯୋଉମାନଙ୍କୁ ଘରେ ରହିବାକୁ ପସନ୍ଦ ସେମାନେ ଡେଲି ବାହାରେ ବୁଲୁଛନ୍ତି।
ହଁ ସେଟା କେମିତି ହେଇଛି ମତେ ତ ବହୁତ ବୁଲିବାକୁ ମୋର ଭାରି ପସନ୍ଦ ମାନେ ଖରା ବର୍ଷା ଶୀତ ମତେ ଯେତେବେଳେ ଜୁଆଡେ ଡାକିବ ମୁଁ ସିଆଡେ ପଳେଇବି କିନ୍ତୁ ଏମିତି ଗୋଟେ ଭାଗ ଭାଗ୍ୟ ମୋର ଘର ଛାଡ଼ି ଛଡା ମୁଁ କୁଆଡେ ବି ଯାଉନି ଆଉ।
ମୁଁ ତ ସେଇଆ ମୁଁ ବି ଘରେ ଅଛି।
ମୁଁ ବି ଏଇଠି ଥିବି ଘରେ ଏଇଠି ବସିଥିବି କେତେବେଳେ ମାନେ ମୁଁ ଘରେ ବି ବୁଲେ ମତେ ମାନେ ଖୋଜି ଖୋଜି ମାନେ ମତେ ଡାକନ୍ତି ସବୁବେଳେ ମତେ ଆଜି ମୁଁ ଏଠି ବସିଛି ପୁଣି ଯାଇ ସେଠି ବସିଲି ପୁଣି ସେଠି ପୁଣିଯାଇ ସେଠି ମୋତେ ବୋଉ କହୁଛି ପୁ କେତେ ଆଡେ ବୁଲୁ ଏଠି ପୁଣି ଏଠି ଥିଲୁ ଯାଇ ସେଠି ଏମିତି
ମୁଁ ଏଠି କେବଳ ଉ ଜଣେ ସାନ ମାଙ୍କର ଆଜି ଆନିଭରସରି ତ। ସେ ସେଥିଲାଗି ତାଙ୍କର ତାପରେ ପିଇସା ହେରିକା ଆସିୁଛନ୍ତି। ତାଙ୍କ ଘରକୁ ଏବେ ଯାଇଥିଲି ସେ ଆମ ଘର ସା ସାମ୍ନାରେ ତାଙ୍କ ଘର ତାଙ୍କ ଘରୁ ଘରକୁ ଯାଇଥିଲୁ ସେ ଆମର ମାନେ ବନ୍ଧୁଘର ହେବେ। ତାଙ୍କ ଘରୁ ଯାଇଥିଲୁ ପିଉସୀ କଣ କଲେ ନା ଆଇସ୍କ୍ରିମ ହେରିକା ଅର୍ଡର କରିଥିଲେ ସବୁ ବସିକି ଖାଉଥିଲୁ କହିଲେ ଫଟୋ ଉଠାଉ ଫଟୋ ହେରିକା ଉଠେଇଲୁ। ଆଉ କରିଥିଲେ ଖାଇବାକୁ କରିଥିଲେ ଭାତ ଡାଲମା ଡାଲି ଫ୍ରାଏ କର ଥିଲେ ଛ ଛତୁ ତରକାରୀ କରିଥିଲେ ଶାଗ ଭାଜିଥିଲେ ଆଉ ସବୁ ଝୋଳ ହେରକା କରିଥିଲୁ ଖାଇଲୁ ଆଉ।
ଯାହା ହଉ ଭଲ ମଜା କରୁଛ। ମତେ ଘରେ ଏକା ଆଉ କଣ କରିବି?
ଜା କରୁ ଆଉ କାହା ଘରେ ବି କରିପାରିବୁନା।
ଓହୋ ମୋର ତ ଏକା ମାନେ ମୋ ନନା ତାଙ୍କର ଅଛନ୍ତି ବାହାରେ ଅଛନ୍ତି। ପଦାରେ ଚାକିରି କରିଛନ୍ତି। ସିଏ ଏଇ ମାସକରେ କେବେ ଛୁଟି ମିଳିଲେ ସିଏ ଆସନ୍ତି। ଆସିଲେ ବି ତାଙ୍କର କଣ ସିଏ ତ ତାର ତ ତା ସାଙ୍ଗ ମାନଙ୍କ ସହିତ ବୁଲିବ ଆଉ କେତେବେଳେ ସମୟ ପାଇଲେ ବସିକି ଟିକେ ମୋ ସହିତ ଗପସପ କରେ। ନହେଲେ ମୁଁ ପୁରା ଏକା ଆମ ଘରେ ଚବିଶ ଘଣ୍ଟା ସେ ଫୋନ ଟାକୁ ଧରିଥିବି ଆଉ କଣ କରିବି କୁଆଡେ ତ ଏବେକା ମାନେ ପରିବେଶ ଯାହା ହେଲାଣି କୁଆଡେ ମାନେ ଯିବାକୁ ହିଁ ମନ ହଉନି। ଆଉ ଯେ ଉଁ ଘରେ ବସିକି ଖାଲି ଫୋନ ଦେଖିବା କଥା ମାନେ ଯୋଉଠିକି ଯିବ ସେଇଠି ଗୋଟେ କଣଟେ ମାନେ ତମେ ଆସିଲା ପରେ ଗୋଟେ କଣ ହେଇଥିବ। ଏଇଥିପାଇଁ ଆଉ
ହଁ ସେୟା ତ ତା ବାହାରିଛି ତ ରଜ ଦେଖିବା ବୁଲିବାକୁ ଯିବି ମୁଁ ଘରେ କହିଦେଇଛି ମୁଁ କହିଲି ରଜରେ ମତେ ଖୋଜିବନି। କୋଉ ବର୍ଷ ବି ସାଙ୍ଗମାନଙ୍କ ସହିତ ଟିକେ ଟେ ଭଲସେ ଯାଇକି ବୁଲାବୁଲି କରିକି ଆସି ପାରୁନି। ଏଇଭଳି ସାଙ୍ଗ ମଙ୍କ ସହିତ ଯି ଯାଇକି ଚାରଟା ବେଳକୁ ଚାରିଟା ପାଞ୍ଚଟା ବେଳକୁ ଘରକୁ ଆସିବି। ମାମୁଁ ଘର ହେଇକି ଏକା ରେ ଆସିବି ନହେଲେ ମାମୁଁ ଘରେ ରହିଯିବି କହିଛି। ଦେଖିବା କଣ ହେଇଛି।
ନାଇଁ ମତେ ରଜରେ ଭାବୁଥିଲି ମାମୁଁ ଘରୁ ଯିବ ବୋଲି। ତାଠୁ ଖିଲ ହେ କିଏ ଯିବ ମାମୁଁ ଘରୁକୁ ଏଇଠି ଯୋଉ ବି ଗୋଟେ କି ଦିଟା ସାଙ୍ଗ ଅଛନ୍ତି ତାଙ୍କ ସହିତ ବୁଲିବ ବୁ ବୁଲିବି। ନହେଲେ ଟିକେ ଲୁଡୁ ବସିକି ଖେଳିବି କିଏ ହେଇଯିବ। ଯଦି ଯିବି ଦିନ ଯାଇକି ବୁଲିିବାଲିକି ପଳେଇ ଆସିବି। ଚା ଏକାବେଳେ ଆଉ ରହିବିନି ସେଠି। ମାନେ ମୁଁ ଗଲେ ହିଁ ସେଠି ମତେ ରଖିଦେବି। ମାନେ ଆଉ ଘରକୁ ଆସିପାରିବିନି। ସେଥିଲାଗି
ଦେଖିଆ ଏ ବର୍ଷ ମାମୁଁଘର ତ ଯିବା ବାହାରିଛି ମାମୁଁ ଝିଅ ଦେଇ ଆସିଛି ତ। ଆ ସେ କହୁଛି ତୁ ଆସୁନୁ। ଭାରି ଆ ଦି ଦିନ ହେଲା ଖରା ଏତସ ହଉଛି ଯେ ଯିବାକୁ ଟୋଟାଲି ଇଚ୍ଛା ହିଁ ହଉନି।
ଓହୋ।
ଏ ପାଖରେ ମାନେ ଚା ତିନ ଚାରି ଦିନ। ପାଞ୍ଚ କିଲୋମିଟର ହବ ।
ଏତେ ପାଖରେ। ମୁଁ କହିଲି ଏତେ ପାଖେରେ।
ହଁ ପୁରା ପାଖରେ। କିନ୍ତୁ ଖରାରୁ ସାଇକେଲିଂ କରିକି ଯିବାକୁ ପଡିବ ନା ଗାଡି ହେଇଛି ହଁ ପଳେଇଲ ସାଙ୍ଗେ ସାଙ୍ଗେ ସାଇକେଲିଂ କରିକି ଗଲା ବେଳକୁ ହାଲତ ପୁରା ଖରାପ।
ଓହୋ ନାଇଁ ମୁଁ ଭାବୁଥିଲି ଆମ ତ ବି ପାଖରେ ମାମୁଁ ଘର। ଏତେ ବି ମାନେ ସେଇ ଛ ପାଞ୍ଚ ଛଅ ଭିତରେ। ଆଉ ମୁଁ ଗଲେ ସେତିକି ଏଇଆ ଯେ ମୁଁ ଗଲେ ମତେ ଆଉ ସେ ଛାଡିବେନି। ହେଲେ ଯାହା କରିବୁ ସେଇଠି ବସିଲେ ବି ସେଇଠି ଖାଇଲେ ବି ସେଇଠି ସେଠି ତ କୁଆଡେ ବୁଲାବୁଲି ଇଏ ହେଇପାରିବନି। ଆଉ ଗଲେ ମାନେ ଥରେ ଆଉ ଛାଡିବେନି।
ହୁଁ।
ସେଥିଲାଗି ମତେ ଯିବାକୁ ଏତେ ଭଲ ଲାଗେନା ।
ମାମୁଁ ହରେ ଅଛି ପାର୍କ ହେରିକା ଅଛି। ସେ ବ୍ଲକ ପାଖରେ କିନ୍ତୁ ମୁଁ ଦେଖିନି କି କେବେ ଯାଇନି।
ଓହୋ ନାଇଁ ମୋ ମାମୁଁ ଘର ପାଖରେ କିଏ? ଅଛି ନାହିଁ କିନ୍ତୁ ମୋ ମାମୁଁ ଘରେ କେହି ନାହାଁନ୍ତି। ଖାଲି ନନା ଅଛନ୍ତି। ସବୁ ଆଉ ଝିଅ ପିଲା କେହି ନାହାଁନ୍ତି ବୋଲି ମତେ ଯିବାକୁ ଭଲ ଲାଗେନା। ଖାଲି ଟିକେ ଏବେ ମୋ ଭାଉଜ ଆସିଛନ୍ତି। ବୋଲି ମାନେ ଯାଇଙ୍କି ରୋ ଛି ନହେଲେ ମୁଁ ଏପଟେ ପସଥିଲି ସେପଟେ ବୁଲିକି ପଳେଇ ଆସିଥିବି ମୋ ଘରକୁ।
ମତେ ସବୁବେଳେ ମାଇଁଙ୍କୁ
ମୁଁ ସେଇ ମୁଁ ଦେଇ ଥିଲା ବେଳେ
ଓ ହୋ।
ଗୋ।
ନାଇଁ ମୁଁ ସବୁବେଳେ ଏୟା କରେ। ଯେ ଥିବି ଏପଟେ ଥିବି ସେପଟେ ପଳେଇ ଆସିବି। ମତେ ମାଇଁ କହବେ ତୁ ଏପଟେ ଆଉଛୁ ସେ ମାନେ ପାଣି ବି ମୁଁ ପିଏନା ଯାଏ। ଏପଟେ ଯାଏ ସେପଟେ ବୁଲିକି ପଳେଇ ଆସେ।
ହୁଁ।
ଏଇଆ।
ନା ମୁଁ ଆମ ଘ ଗଲେ ମାଣି ହେରିକି ଅଟକାନ୍ତି ରହିଯନୁ କାଲି ଯିବୁ। ନା ମୋ ଦେଇଥିଲା ବେଳେ ମାନେ ମାମୁଁ ଝିଅ ସି ଥିଲାବେଳେ ମୁଁ ଯାଏ ରହିକି ଆସେ ତଣି କିଏ ରାତି ହେଇଯାଉ ଯାବି ହଉ ମୁଁ ରାତି ନହେଲେ ରହିବି ଯାଏ ଆଉ ସିଏ ମ୍ୟାରେଜ କଲା ପରେ ଆଉ ଇଛା ନାଇଁ ଏତେ ଯିବାକୁ ତଥାପି ଝିଅ ଟା ଅଛି ସାନ ଝିଅ ଅଛି ସେ ଫୋ କରି ଦେଇ ଆସୁନୁ ଆଉ ଦେଇନାହିଁ ବୋଲିକି ତୁ ବି ଆସୁ ଆଉ ମତେ ଏକେ ଟିକେ ଭଲ ଲାଗୁନି ମୁଁ କହିଲି ଯିବି ଆଉ କାଇହିଁ ବ୍ୟସ୍ତ ହେଇଯ ନା ତୁ ଆସେ ଭଲ ଲାଗୁନି ସବେଳେ ଫୋନ କରିବ ମୁଁ ସେ କଉଁ ଏବେ ଯାଇଥିଲି ଯାଇଥିଲି କମ୍ପୁଟ ଯାଇଥିଲି ତ ସେଣ୍ଟର ଯାଇଥିଲି ସାର୍ ଫୋନ କଥିଲେ ତ ଯାଇଥିଲି ଯେହେତୁ ମୁଁ କହିଲା ମୁଁ ଯିବି ମୁଁ କହିଲି ହଉ ଚା ହେଲେ ତାକୁ ଗୁପଚୁପ ଫରିଆ ଖୁଇଲି ଥଣ୍ଡା ପିଆଇଲି ମୋ ସହିତ ଗଲା ସେଠି କମ୍ପୁଟରରେ ବସିଲା ମୋ ସହିତ କାମ ସରିକି ଆସିଲୁ ଦି ଜଣଙ୍କ
ନାଇଁ ମୋ ମାମୁଙ୍କର ମୋ ବଡ ମାମୁଙ୍କର ଦିଟା ପୁଅ ଅଛନ୍ତି ମୋ ସାନ ମାମୁଙ୍କର ଗୋଟେ କୁନି ପଟେଇଛି ସିଏ ଖାଲି ଡାକେ ସବୁବେଳେଉ ଆସେ ଆସେ ବୋଲି ଆଉ ଝିଅ ପିଲା କେହି ନାହାନ୍ତି ଖାଲି ମାଇ ମ ଅଛନ୍ତି ମାଇ ମାନଙ୍କ ସହିତ କଣ ଗପିବୁ ଆଉ ତାଙ୍କ ସହିତ ଖାଲି ମାଡ଼ ଗୋଳ ଫାଜିଲେ ଆମେ ହବାକ ଛଡା ଆଉ କିଛି ନୁହେଁ ସେଥିଲାଗି ମୁଁ ଯିବାକୁ ଏତେ ଭଲ
ମାଇ ମାନଙ୍କ ସହିତ ବି କିଛି ବଲ ନା ମାଇଁ ମନଷ ତ ମୋ ମାଇ ମାନେ ପା ଫ୍ରେଣ୍ଡଲି ମତେ କେବେ ମୁଁ ଯାଇକି ବି ରହିକି ଆସି ମେ ଦେଇ ନଥିଲା ମୁଁ ଯାଇକି ରହିକି ିକ ଆଛି ସେମିତି କିଛି ନାହିଁ
ନା
ହେଇ କିି ଆଉ ଝିଅ ଟା ଟିକେ ଭଲ ଲାଗେ
ଓ ହୋ। ଆମ ମାମୁଁ ଘର ଯୋଉଠି ଅଛି ମାନେ ସେଇଠି କଣ କହିଲ ଟିକେ ଭାରି ମାନେ ଯେମିତି ଆମ ଘର ପାଖରେ ଆମର ଗୋଟେ ଅଭ୍ୟାସ ହେଇଯାଇଛି ନା ମାନେ ଆମର ଏଇଠି ଘର ସବୁ ଲାଗିଲାଗିକା ସେଥିଲାଗି ଆମର ବହୁତ ଅଭ୍ୟାସ ହେଇଯାଇଛି ସବୁ ସାଙ୍ଗ ହେଇକି ସବୁବେଳେ ଗୋଟେ ଆମ ଘର ପାଖରେ ହାଉ ହାଉ ହାଉ ଏମିତି ଶୁଭୁଥିବ ମାମୁ ଘରେ ଫାଙ୍କା ବୋଲି ଜମା ଭଲ ଲାଗେନି। ଆମର ଏଇଠି ପାଖରେ ମାର୍କେଟ ଯେତେବେଳେ ଇଛ ଛା ହବ ଯାହା ଇଚ୍ଛା ହବ ଯାଇକି ହେଠି ଖାଇବା ପାଇଁ। ଆଉ ସେଠି ସେମିତି ନୁହଁ ସେଥିଲାଗି ମୋ ଯିବାକୁ
ଆମର ତ ଘର ପାଖରେ ମାର୍କେଟ ନାହିଁ। ସେଇ ପାଞ୍ଚ ଛଅ କିଲୋମିଟର ଯିବାକୁ ପଡିବ ମାମୁଁ ଘର ପାଖକୁ ଯାଇଁକି ଗଲେ ହିଁ ମାର୍କେଟ।
ଓହୋ ନାଇଁ ମୋ ମାମୁଁ ଘର ପାଖରେ ମାର୍କେଟ ନାହିଁ। ସେଥିଲାଗି ମତେ ଯିବାକୁ ଟୋଟାଲି ଭଲ ଲାଗେନି ମାନେ ଗୋଟେ ହଠାତ୍ ଏଇଟା ଗୋଟେ ଖାଇବାକୁ ଇଚ୍ଛା ହବ ଆମର ଏଇଠି ସାଙ୍ଗେ ସାଙ୍ଗେ ମିଳିଯିବ। କିନ୍ତୁ ସେଠିକି ଗଲେ କାହାକୁ ହେଇ କାହାକୁ ଖୋସାମନ୍ତ କର କିଏ ଯାଇକି ଟିକେ ଆଣିବ ସେ କେତେବେଳେ ଆଣିବ ତୁ ଖାଇବୁ ସେଥିଲାଗି ମୁଁ ଯା
ମାମୁଁ ଘରକୁ ଗଲେ ମୁଁ ସାଇକେଲ ଯାହାର ବି ସାଇକେଲ ଥିବ ନହେଲେ ମୁଁ ଯଦି ସାଇକେଲ ନେଇକି ଯାଇଥିବି। ମୁଁ ବାସ୍ କହିବି ମାଇଁ ଏଠିକି ଯାଉଛି। ସଇଲା ହଉ ଯା। ଆଇ ମୋ ଆଇମା ତୁ କହିଲୁ ମୋ ଆଇ ମା ଖାଲି ଗେରେ ଗେରେ